ସନ୍ଧ୍ୟା ଜୟ ଜଗନ୍ନାଥ।
ଶୁଭସନ୍ଧ୍ୟା ଜୟ ଜଗନ୍ନାଥ ପ୍ରଭୁ।
ହଁ ମୁଁ ଭଲ ଅଛି। କଣ କରୁଛ ତମେ?
ମୁଁ ଏଇ ସନ୍ଧ୍ୟା ସମୟ ବସିଛି, ଟିକେ ଚାହା ଆଉ ମୁଢି ଖାଉଥିଲି ଆଉ।
ଆଚ୍ଛା ଚାହା ଆଉ କଣ?
ମୁଢ଼ି।
ଆଚ୍ଛା ଚାହା ତ ବହୁତ ପ୍ରକାରର ଅଛି, ଯେମିତିକ ନାଲି ଚା ତାପରେ ଗ୍ରେ ଗ୍ରୀନ ଚାହା
ନାଇଁ ନାଇଁ ଆ ମୁଁ ବର୍ତ୍ତମାନେ, କ୍ଷୀର ଚାହାରେ ଆମେ ପିଉଛୁ। କ୍ଷୀର ଚାହା ଆଉ ମୁଢି ଟିକେ ସୋରିଷ ତେଲ ଦିଆ ହେଇଛି, ପିଆଜ ଟିକେ ତା ଦେହେରେ ପଡିଛି, ଆଉ ବାଦାମ ଭଜା ଟିକେ ପଡିଛି। ଆଉ ଭୃସୁଙ୍ଗ ପତ୍ର ଟିକେ ପଡିଛି, ଏତିକି ରେ ଭଜା ହେଇକି ମୁଢ଼ିଟା ଟିକେ ଚୋବଉଚୁ ଆମେ ଆଉ।
ଆଉ ଭଲ, ଆଉ ଭଲ କମ୍ବି ଭଲ ଖାଦ୍ୟ ଗୋଟେ ଖାଉଛ ଆଉ।
ଆଜ୍ଞା ଆଉ ହଁ ଘରେ ସବୁ ଭଲ ଅଛନ୍ତି। ଆପଣ କୁହନ୍ତୁ, ଆପଣଙ୍କର କେମିତି କଣ ସେପଟେ ଆଜି ବର୍ଷା ହଉଛି କି?
ନାଇଁ ନାଇଁ ଆଜି ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଗଛ ପତ୍ର ବି ହଲୁ ନାହିଁ, ପ୍ରବଳ ଗରମ। ଫ୍ୟାନ ମଧ୍ୟ କାମ ଦଉନାହିଁ ଆଜି।
ଓ ହୋ ଆଉ ପଢାପଢି କଣ କେମିତି ଚାଲିଛି?
ହଁ ପଢାପଢି ତ ମୋର ସରିଲାଣି, ଆଉ ମୁଁ ଶୁଣିଲି ତମେ ବ୍ୟାପାରରେ ଜଏନ୍ କରିଚ, କରୁଚ ବ୍ୟାପାର।
ହଁ ବେପାର ତ କରୁଚି। କିନ୍ତୁ ପଢାପଢିରେ ବି ଫୋକସ କରୁଛି। ପଢା ପଢି ଟିକେ ଧ୍ୟାନ ଦଉଛି, ଯଦି ଭଗବାନଙ୍କ ଦୟାରୁ କୋଉଠି ସରକାରୀ ଚାକିରି ହେଇଯିବ।
ହୁଁ ଏବେ ତ ଆ ପଞ୍ଚାୟତ ଅଫିସରେ ଚାକିରି ବାହାରୁଛି। ଚେଷ୍ଟା କର ସେଇଟା ପକେଇବା ପାଇଁ। ସରକାରୀ ଚାକିରିଟେ ହେଇଗଲେ, ସବୁ ଚିନ୍ତାରୁ ମୁକ୍ତି ମିଳିଯିବ।
ହୁଁ- ହୁଁ।
ଆଉ ଆଉ କେମିତି କଣ ଚାଲିଚି ବେପାର, ରୋଗୀ ମାନଙ୍କର କେମିତି କଣ ସଂଖ୍ୟା କମିଛି ନା ବଢିଚି?
ହଁ ଏଇ ମଝିରେ ତ ହଇଜା ବ୍ୟାପି ଥିଲା, ହଇଜା ବ୍ୟାପିବା ଫଳରେ ବହୁତ ରୋଗୀଙ୍କର ଝାଡା ବାନ୍ତି ହଉଥିଲା, ଝାଡା ବାନ୍ତିରେ ପୀଡିତ ହଉଥିଲେ। ଆ ପାଣିର ସଂକ୍ରମଣ ହେଇଥିଲା। ଆଉ ତାପରେ ସେମାନେ ସବୁ ଆସିକି, ଏଠି ଔଷଧପତ୍ର ଇଞ୍ଜେକ୍ସନ ନେଲା ପରେ ଟିକା ନେଲା ପରେ ସବୁ ଏବେ ଭଲ ଅଛନ୍ତି, ଆଉ ଏବେ ଟିକେ ହଇଜାଟା କମିଛି। ତଥାପି ଜଣେ ଦି ଜଣ ଆସୁଚନ୍ତି ସବୁଦିନ।
ଲୋକମାନେ ନିଜେ ସଚେତନ ଲୋ ଲୋକମାନେ ନିଜେ ସଚେତନ ହେଇଗଲେ, ଆଉ ଏ ହଇଜା ଭଳି ରୋଗ ହବ ନାହିଁ, କାହିଁକି ନା ଯେହେ ତ ଗାଁ ଗହଳି ଜାଗା ନଈକୂଳ ଜାଗା, ଏମାନେ ସବୁ ନଈବନ୍ଧରେ
ଅଧିକାଂଶ ଲୋକ ଯୋଉମାନଙ୍କୁ ହେଇଛି ଅଧି ଯୋଉମାନଙ୍କୁ ହେଇଛି, ଅଧିକାଂଶ ଲୋକ ହଁ କୂଅ ପାଣି ନଈ ପାଣି ବ୍ୟବହାର କରନ୍ତି।
ହଁ ନିଶ୍ଚିନ୍ତ ସେଇ ସବୁ ପାଣି ବ୍ୟବହାର କରୁଥିବେ ତା ଦେହରେ ବ୍ଲିଚିଂ ପକଉନଥିବେ। ଆଉ ନଈକୁ ନଈ କୂଳ ଅପରିଷ୍କାର ରଖିଥିବେ। ଏଇଗୁଡା ସବୁ କରିଲେ ତ ଦେହ ଖରାପ ହବ ନିଶ୍ଚିନ୍ତ ଭାବରେ।
ଆଜ୍ଞା।
ଘରେ ସବୁବେଳେ ବ୍ଲିଚିଂ ପାଉଡର ଟିକେ ରଖିଥାନ୍ତୁ। ଆଉ ଆପଣଙ୍କର ଯଉ ଟ୍ୟୁବଲମୁଳ ସେଟି ସବୁବେଳେ ବ୍ଲିଚିଂ ପାଉଡର ଟିକେ ପକଉଥାଆନ୍ତୁ।
ନିହାତି ନିହାତି ସେଟା ଆମର ହୋଉଚି ଆଗରୁ ସବୁବେଳେ ହୁଏ ସେଟା।
ହଁ ଆଉ ଆପଣ ଆପଣଙ୍କର ଯୋଉ ଶୀତଳୀକରଣ ଯନ୍ତ୍ର ଯୋଉଟା ତାକୁ ସଜାଡିକି ଆଣିଚନ୍ତି।
ହଁ ମୁଁ ନେଇ ଆସିଚି ସଜାଡିକି।
ହଁ ସେଟା କଣ କଣ ହେଇଥିଲା ତା ଅସୁବିଧା।
ଆଉ ଅଳ୍ପ କିଛିଟା କାମ ବାକି ଅଛି ତା ଦେହରେ।
ହଁ ସେ କଣ ଘରେ ଆସିକି କରିବେ ନା ଆପଣ ନେଇକି ଯିବେ ପୁଣି।
କି କରିବେ।
ଘରେ ଆସିକି କରିବେ।
ଆଜ୍ଞ।
ଆଚ୍ଛା ଆଚ୍ଛା ହଉ ଯେତେ ଜଲ୍ଦି ପାରୁଚନ୍ତି ସଜାଡି ଦିଅନ୍ତୁ କାହିଁକି ନା ଗରମ ପ୍ରବଳ ହୋଉଚି। ପାଣି ପିଇବାକୁ ଖାଦ୍ୟ ରଖିବାକୁ ଅସୁବିଧା ହଉଥିବ। ତାପରେ ଆମର ରାସାୟନିକ ପଦାର୍ଥ ସବୁ ଯେତ୍ ତକ ରହିଚି ତା ଭିତରେ ସେ ବି ଖରାପ ହେଇଯାଉଥିବ। ଦୋକାନ ର ହୁଁ। ଆଉ ଦୋକାନଟି କଣ ଆପଣ ପୁଣି ଥରେ ପୁନର୍ବାର ତାକୁ ନୂଆ ଭାବରେ ଗଠନ କରିବାକୁ ଭାବୁଥିଲେ।
ଓ ସ୍କୁଲ ରେ ଆପଣ ଓଡିଆ ଇତିହାସ କଥା କିଛି ମନେ ଅଛି।
ହଁ ହଁ ମୋର ମନ ଅଛି ଇତିହାସ ତ ମୋର ବହୁତ ଭଲ ଲାଗେ ମତେ।
ବିଦ୍ରୋହ କେବେ ହେଇଥିଲା।
ଅ ପାଇକ ବିଦ୍ରୋହ ଆମର ଓଡିଶାରେ ଟିକେ ରୁହନ୍ତୁ ମୁଁ ଟିକେ ମନେ ପକାଏ।
ମନ ପକାନ୍ତୁନି ମୁଁ ଆପଣଙ୍କୁ ତିନିଟା ତିନିଟା ଦୋଉଚି। ଆପଣ ତା ତିନିଟା ରୁ ଗୋଟାଏ କୁ ସିଲେ ମାନେ ବାଛନ୍ତୁ ସେଇଟା ହିଁ ସଠିକ ଉତ୍ତର ଜେମି
ହୁଁ ନାଇଁ ଆମର ମ ମୋର ଯେତିକି ମନ ପଡୁଚି ଅଠରଶ ସତର ମସିହା ରେ ବୋଧେ ପାଇକ ବିଦ୍ରୋହ ହେଇଥିଲା।
ହଁ ଅଠରଶ ସତର ରେ ହେଇଥିଲା ଆଉ କାହା ନେତୃତରେ ହେଇଥିଲା ମନେ ଅଛି କଣ।
ହଁ ଆମର ଯୋଉ ରାଜା ଯୋଉ ଥିଲେ ସେ ଯୋଉ ଖୋର୍ଦ୍ଧାର। ତାଙ୍କ ନେତୃତରେ ହେଇଥିଲା ତାପରେ ପାଇକ ସର୍ଦ୍ଦାର ମାନଙ୍କ ସମ୍ମିଳିତରେ ହେଇଥିଲା ରଇଥାନ୍ତୁ ସେ ରାଜାଙ୍କ ନଁ ମନ ପକ କୋଉଚି ବକ୍ସି ଜଗବନ୍ଧୁ ହଁ ତାଙ୍କରି ଇଏରେ ହେଇଥିଲା ନେତୃତରେ ହେଇଥିଲା।
ଆଜ୍ଞା। ଖୋର୍ଦ୍ଧା ଆଉ ତାଆ ତଆର ଆଖପାଖ ଅଞ୍ଚଳରେ ହେଇଥିଲା। ଆଉ ତାର କାରିଅ ମାନେ କାରଣ ଥିଲାବି ବ୍ରିଟିଶି ମାନେ ଯୋଉ ଆସିଥିଲେ ସେମାନେ ଅତ୍ୟଧିକ କର ଆଦାୟ କରୁଥିଲେ। ବୁଝିଲେ ପାଇକ ମାନଙ୍କର ଜମି ବି ଛଡାଇ ନବାକୁ ସେମାନେ କୋହୁଥିଲେ।
ସେ ତ ସି ତ ଯାହା କରିଥିଲେ ତାପରେ ବକ୍ସି ଜଗବନ୍ଧୁ ବି କିନ୍ତୁ ନିଜ ଯୋଗ୍ୟତା ବଳରେ ହିଁ ରାଜା ହେଇ ପାରିଥିଲେ। ରାଜାଙ୍କର ସେନାପତି ହେଇଥିଲେ ସେଥିପାଇଁ ସିଏ ସବୁ ପାଇକ ମାନଙ୍କୁ ସମ୍ମିଳିତ କରିକି ଅଠରଶ ସତର ମସିହାରେ ନେତୃତ୍ୱ ନେଇଥିଲେ ଆଉ ବିଦ୍ରୋହଟା କରିଥିଲେ। ହେଲା ତଥାପି ବି ସର୍ଦ୍ଦାର ଧରା ପଡିଥିଲେ ପୁଣି ଦୀପାନ୍ତରେ ଯାଇକି ଦଣ୍ଡ ଭୋଗିଥିଲେ। ପୁଣି ବହୁ ମାନେ ବହୁତ ସଂଘର୍ଷ କରିଥିଲେ ଜଙ୍ଗଲରେ ଲୁଚିଥିଲେ ପରେ ନିଜେ ଯାଇକି ପୁଣି ଆପ ଆତ୍ମସମର୍ପଣ ବି କରିଥିଲେ। ବକ୍ସି ଯଗ ବନ୍ଧୁ। ଆଉ ତାଙ୍କୁ ଯୋଉମାନେ ବି ଧରା ପକେଇଥିଲେ ସିଏ ସେଇ ଓଡିଆ ଜାତିର ହିଁ ଲୋକ ଥିଲେ ତାଙ୍କରି ହଁ ତା କରି ପାଇକ ମାନଙ୍କ ଭିତରୁ ଜଣେ ମଧ୍ୟ ସେ ଥିଲେ ଯିଏ ଲୋଭରେ ପଡିକି ତାଙ୍କୁ ଧରା ପକେଇଥିଲେ।
ହଁ ତାହେଲେ ଆପଣ ସବୁ ମନେ ଅଛି ଆଉ ଆପଣ ସ୍କୁଲ ରେ ଭଲ ପାଠ ପଢନ୍ତି ନାଇଁ କି।
ହଁ ମୁଁ ଶ୍ରେଣୀରେ ଭଲ ପଢୁଥିଲି।
ହଁ।
ତାପରେ ଏମତି ପାଇକ ବିଦ୍ରୋହର ବକ୍ସି ଜଗବନ୍ଧୁ ସେ ତ ଏମିତି ହେଲେ ବିଶ୍ଵାସ ଘାତକତା ଶିକାର ହେଲେ ଜୟରାଜ ଗୁରୁ ବିଶ୍ୱାସଘାତକତା ର ଶିକାର ହେଇଥିଲେ। ତାଙ୍କୁ ଫାଶୀ ଦେଇଥିଲେ ତାଙ୍କୁ ଏମତି ଦି ଗଛରେ ଦି ଗୋଡକୁ ବାନ୍ଧିକି ଗଛ ଡାଳକୁ ଛାଡି ଦେଇଥିଲେ। ପୁରା ଫାଡି ହେଇ ଯାଇଥିଲେ।
ଆଜ୍ଞା ଆଜ୍ଞା ସେଟା ହେଇଥିଲା କଟକ। କର ନରାଜ ଠାରେ।
ହଁ ହଁ। ବହୁତ ଇଂରେଜ ମାନଙ୍କ ଦ୍ଵାରା ବହୁତ ଅତ୍ୟାଚାରିତ ହେଇଛନ୍ତି। ଏମାନେ ଆଉ ଏମାନଙ୍କୁ ବିଶ୍ୱାସଘାତକତା ବି ମଧ୍ୟ ନି ଜର ଲୋକ ହିଁ କରିଥିଲେ।
ହୁଁ।
କିଛିଟା ପଇସା ମୁଦ୍ରା ପାଇଁ। କି ସେମାନେ ଲୋଭ କରିକି ଏମାନଙ୍କୁ ଧରା ପକେଇଥିଲେ ମୋର ମନ ଅଛି। ଆଉ ଆପଣଙ୍କୁ କଣ ଭଲ ଲାଗେ ଇତିହାସ ଛଡା ଆଉ କଣ ପଢନ୍ତି?
ହ୍ଯାଲୋ।
ଇତିହାସ ଛଡା ଆଉ କଣ ପଢିବାକୁ ଭଲ ଲାଗେ?
ମତେ ଇତିହାସ ଭଲ ଲାଗେ ଭୂଗୋଳ ଭଲ ଲାଗେ ଏସବୁ ଜିନିଷ ଭଲ ଲାଗେ। ଆଉ ସବୁଠୁ ମତେ ସହଜ ଲାଗେ ସହଜ ଭୂସ୍କଳନ ଭୂସ୍କଳନ। ଅ ମୂର୍ତ୍ତିକା ଭିତରେ ମାନେ ମାଟି ତଳେ ଥିବା ଅ ପ୍ଲେଟ ଗୁଡିକର ପ୍ଲେଟ ଗୁଡିକର ମୁମେଣ୍ଟ ମାନେ ଅ ପ୍ଲେଟ ପ୍ଲେଟ ଗୁଡିକ ଯଉ ଯଉ ଗତି କରନ୍ତି। ତାଙ୍କ ଦି ଜଣ ପ୍ଳେଟ୍‌ ଦିଟା ପ୍ଲେଟ ର ଇଏ ହେଇକି ଯଉ ଧନୀ ସୃଷ୍ଟି ହୁଏ ସେଇଟାକୁ ଭୂମିକମ୍ପ କୁହାଯାଏ ବୁଝିଲେ।
ନା ଆମର ମାଟି ତଳେ ଅଛି ଯୋଉ ପ୍ଲେଟ ଗୁଡିକ ସେଗୁଡିକ ସବୁବେଳେ ଚାଲୁଥାନ୍ତି।
ସବୁବେଳେ ଚାଲୁଥାନ୍ତି ଗୋଟେ ପରେ ଗୋଟେ ଚାଲେ ଯୋଉଟାର ସେଇ ଶିଳା ର ହଠାତ୍ ସରିବା କିମ୍ବା ଶକ୍ତିମୁକ୍ତ ହେବାରୁ ଏଇ ସବୁ ଭୂକମ୍ପ ହେଇଥାଏ।
ହଁ ଗୋଟିଏ ଶିଳା ଶକ୍ତି ଗୋଟିଏ ଗୋଟିଏ ଶିଳା ଯଦି ହଁ ହଁ।
ଆଜ୍ଞା।
ଗୋଟିଏ ଶିଳା ଯଦି ରହିଯିବ ପଛ ଶିଳାଟି ଯେତେବେଳେ ମୁଭମେଣ୍ଟ କରିବ ବା ବୁଲିବ ତା ଦିରେ ପିଟି ହେଇଯାଏ। ଯାହା ଫଳରେ ପୃଥିବୀ ହଲିଯାଏ। ସେଇଠୁ ଭୂସ୍ଫଳନ ହୁଏ ଆଉ ଭୂକମ୍ପ ହୁଏ ଭୂକମ୍ପରୁ ଯୋଉ ପାହାଡ ପାହାଡ ସବୁ ଖସିଯାଏ ହଁ ସେ ତାକୁ ଭୂସ୍ଫଳନ କୁହାଯାଏ।
ଭୁ ଭୂସ୍କଳନ ତିନିଟା ରିଜିନି ମାନେ ତିନିଟା ତିନୋଟି କାରଣ ରୁ ହେଇଥାଏ। ଗୋଟେ ହଉଚି ଟେଟୋନିକ୍ ପ୍ଲେଟ ପାଇଁ। ଆଉ ଆଉ ଗୋଟେ ହଉଛି ଲାର୍ଭା ଯୋଉ ଅଗ୍ନି ଉଦ୍ଗିରଣ। ସେଥିପାଇଁ ହେଇଥାଏ ଆଉ ଭୂ ଗର୍ଭରେ ଶିଳା ସ୍ତର ଭାଙ୍ଗି ଯିବା ମାନେ ପ ପଥର ମାଟି ତଳେ ଯଦି ପଥର ଭାଙ୍ଗିଯାଏ ତଥାପି ବି ତାର ବି ହୁଏ। ସେ ଯୋଉ ଭାଙ୍ଗିବାର ଶବ୍ଦରେ ବି ଭୂ ଭୂକମ୍ପ ହୁଏ ଆଜ୍ଞା। ତାର ପ୍ରଭାବ ଘର ବାଡି କୋଠା ବାଡି ସବୁ ଭାଙ୍ଗିଯାଏ ଜୀବନ ଓ ସମ୍ପତ୍ତି ର ସବୁ କ୍ଷତି ହୁଏ। ରାସ୍ତା ପୋଲ
ବେଳେ ବେଳେ ପୁରା ପାହାଡଟି ମଧ୍ୟ ପୁରା ପାହାଡ଼ଟି ଏମ୍ ଏପରି ଭାଙ୍ଗେ ମୃତ୍ତିକା କ୍ଷୟ ସାଙ୍ଗକୁ ଗଛ ଗୁଡ଼ିକ ଯାହା ହୁଏ ଭାଙ୍ଗି ଭୁଙ୍ଗି ଯାଏ ତାପରେ ବି ସୁନାମି ବି ବହୁତ ଆସେ ଭୂକମ୍ପ ଫଳରେ।
ହଁ ତ ତେଣୁକରି ମୁଁ ସ ସଦା ସର୍ବଦା ସମସ୍ତଙ୍କୁ କୁହେଇ ଗୋଟେ ଉପଦେଶ ଦିଏ ଯେ ନିଜ ଘରେ ଥିବା ପିଲାମାନଙ୍କୁ ଆମେ ଶିଖେଇବା। ଯଦି ବି ଏମିତି କିଛି ସି ସିଚୁଏସନ୍ ଆସେ ପ୍ରଥମତଃ କଣ କରିବା ପ୍ରଥମତଃ ଖୋଲା ସ୍ଥାନକୁ ଦୌଡିବା ଖୋଲା ସ୍ଥାନକୁ ଯଦି ଖୋଲା ପଡିଆ ପାଖରେ କୋଉଠି ନାହିଁ। ତାହେଲେ ଆମେ ଚେଷ୍ଟା କରିବା ଯେକୌଣସି ଉଚ୍ଚା ଜେ ଜାଗା ତା ତଳକୁ ବସିବାକୁ ଯେମିତିକି ଗୋଟେ ଉଁ ଭଲ ଟେବୁଲ୍ ହେଲା। କିମ୍ବା ଖଟଟେ ହେଲା ତା ତଳେ ନୁଚିବାକୁ ଯେମିତି କି ଛାତ ଭାଙ୍ଗିକି ଯଦି ପଡେ ବି ସେ ଖଟ ଉପରେ ପଡେ ଟେବୁଲ୍ ଉପରେ ପଡିକି ସାଇଡ୍ ହେଇ ମାନେ କରେଇ ହେଇଯାଉ। ଆମ ଉପରେ ଡାଇରେକ୍ଟ୍ ମାନେ ସିଧାସଳଖ ନ ପଡୁ। ଆଜ୍ଞା ଆଜ୍ଞା ସବୁ ଘରେ ଛୋଟ ପିଲା ମାନଙ୍କୁ କିଛି ନା କିଛି ସବୁ ଜିନିଷ ଶିଖେଇବା କଥା ଯେମିତି କିି ଆମର ବିଦ୍ୟୁତ୍ ଠୁ ଦୁରେଇ କି ରହିବା। ଆଉ ପାଣିଠୁ ଦୂରେଇକି ରହିବା ଏଇ ସବୁ କିଛିଟା କିଛିଟା ଜିନିଷ ଶିଖେଇବା।
ହଁ ହଁ ନିଶ୍ଚିନ୍ତ ଏଇଟା ନ ଜ ଜଣେଇଲେ ଛୁଆ ବହୁତ ଅସାବନତା ଅସାବଧାନତାର ଶି କାର ବି ହଉଛନ୍ତି ତାଙ୍କୁ ଜଣେଇବା ନିହାତି ଦରକାର ତାପରେ ସେ ଛୋଟ ଛୁଆ ତାଙ୍କୁ ଏକଥା ବି ଜଣେଇବା ଦରକାର ଯେ କି ଏଇ କିପରି ସେଠୁ ସୁରକ୍ଷିତ ଭାବେ ବାହାରିକି ଆସିବେ ଯଦି ଏପରି ପରିସ୍ଥିତିରେ ପଡିଛ। କୌଣସି ଜାଗାରେ ଭୂମିକମ୍ପ ହଉଛି ତମେ ସେଠି କଣ କରିବ? କି କୋ କାହାକୁ ଯଦି କରେଣ୍ଟ୍ ମାରିଛି
ତାହେଲେ ଆପଣ ମୁଁ ଟିକେ ଯାଉଛି ବେସ ସ୍ତ ଅଛି ମୁଁ ଆପଣଙ୍କ ସାଙ୍ଗରେ କଥା ହେବି। ଆଜ୍ଞା ଆଜ୍ଞା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆଜ୍ଞା ରଖନ୍ତୁ ସାର୍।